ସାର୍
ନମସ୍କାର ମ୍ୟାଡମ
ଆଜ୍ଞା ଭଲ ଅଛନ୍ତି।
ହଁ ହଁ ଭଲ ଅଛି।
କଣ କରୁଥିଲେ?
ଏଇ ବସିଥିଲି ଆଉ।
ଆଚ୍ଛା
ଆପଣ କଣ କରୁଥିଲେ?
ନାଇଁ ମୁଁ ଏଇଠି ରାତି ପାଇଁ ରୋଷେଇ କରୁଥିଲି ଏବେ ସାରିକି ବସିଛି ଆଉ।
ଆଛା ଆଛା ମୋ ଆବାଜ କ୍ଲିୟର ଆସୁଛି ତ ମ୍ୟାଡ଼ାମ।
ହଁ ହଁ ଶୁଣା ହଉଛି କୁହନ୍ତୁ।
ହୁଁ ହୁଁ ଆଉ ରାତି ପାଇଁ କଣ ରୋଷେଇ ହେଇଛି ଆଜି?
ଆମର ରୁଟି ହେଇଛି ଅଳ୍ପ କିଛି ପରଟା ମଧ୍ୟ ହେଇଛି। ତା ସହିତ ପୋଟଳ କୁର୍ମା ଅଛି ସକାଳେ ରୋଷେଇ ହେଇଥିଲା ସେଇଟା ଖିଆ ହବ ଆଉ।
ପୋଟଳ କୁର୍ମା
ହଁ ସାଧାରେ ହେଇଥିଲା ଆଜ୍ଞା ଆଜ୍ଞା
ଆଛା ଆଚ୍ଛା ପୋଟଳ କୁର୍ମା ମାନେ ଆମର ଯୋଉଟା ଘରେ ନର୍ମାଲି ଆମର ପିଆଜ ରସୁଣ ଦେଇକି ତରକାରୀ ହଉଛି ସେମିତି ନା ନାଇଁ ଭୋଜିରେ ଯେମିତି
ନାଇଁ ନାଇଁ ପିଆଜ ରସୁଣ ନୁହେଁ। କାଜୁ କାଜୁ ଚାରୁମଗଜ ଦିଆହେଇକି ଯୋଟା ସାଧାରେ ହୁଏ ଖୋଜିରେ ସେମିତି ହିଁ ହେଇଥିଲା।
ଆଚ୍ଛା ଆଚ୍ଛା ଆଛା ବୁଝିଲି। ସେଇଟା କଣ କେମିତି ହୁଏ କହିପାରିବେ। ଆପଣ ବନେଇଥିଲେ ନା କିଏ ବନେଇଥିଲେ?
ଉଁ ନାଇଁ ନାଇଁ ମୁଁ ନିଜେ ରୋଷେଇ କରିଥିଲି।
ଆଚ୍ଛା କଣ ତା ପ୍ରସ୍ତୁତି ପ୍ରଣାଳୀଟା ଟିକେ କହିବ
ହଁ ପ୍ରଥମେ ପୋଟଳ ତରକାରୀ ପାଇଁ ମାନେ ପୋଟଳ କୁରମା ପାଇଁକା ପୋଟଳ ଆଳୁ ଏଇତ ଦରକାର ଆଉ ରହିଲା କାଜୁ ଚାରମଗଜ ଅ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ, ଜିରାଗୁଣ୍ଡ, ଗରମ ମସଲା
ଆଉ ପି ପିଆଜ ଯଦି ଆପଣ ନେବେ ମାନେ ଯଦି ପିଆଜ, ରସୁଣ ଅଦା ଦେଇକି କରିବାର ଅଛି ତ ପିଆଜ ରସୁଣ ଅଦା ନେଇପାରିବେ ନହେଲେ ସାଧାରେ ହେଲେ କେବଳ ଟମାଟୋ ନେବେ
ଆଚ୍ଛା
ତ ଯୋଉଟା ଗୋଟା ଗରମ ମସଲା ଆମର ରହୁଛି ଯେମିତି କିି ତେଜପତ୍ର, ଡାଲଚିନି, ଲବଙ୍ଗ ଆଉ ଗୁଜୁରାତି ଅ ଲୁଣ ତ ସ୍ଵାଦ ଅନୁସାରେ ଦରକାର ଧନିଆ ପତ୍ର ଏଇ ସବୁ ବ୍ୟବହାର କରିବା ଦ ର ଅଛି।
ହୁଁ ହୁଁ ହୁଁ
ହଁ
ତ ପ୍ରଥମେ ପୋଟଳ, ଆଳୁ ତାକୁ ଧୋଇଦେବେ ଭଲ ଭାବରେ ଧୋଇକି କାଟିବେ।
କାଟିକି ତାକୁ
ସେଟାକୁ କଣ ମାନେ ଗୋଟା ଗୋଟା କେମିତି ଆପଣ କେମିତି କାଟନ୍ତି ମାନେ ମ ମଝିରୁ ଦୁଇ ଫାଳ ନା ପୁରା ଫୁଲ ଗୋଟାକୁ ମଝିରେ ଖାଲି ଟିକେ ଯେମିତି ଚିରା ଲଗାନ୍ତି ସେମିତି
ଆଜ୍ଞା ଆଜ୍ଞା ମଝିରେ ଯେମିତି ଚିରିକି କାଟନ୍ତି ସେମିତି ହିଁ କାଟିବେ ଗୋଟା ପୋଟଳ ନୁହେଁ। ମଝିରୁ ହାଲକା କାଟିକି ମାନେ ଚିରିକି ଉଁ କା ପକେଇବେ। ତା କଡେଇ ବସେଇବେ ଆଜ୍ଞା କଡେଇରେ ତେଲ ଟିକେ ତେବେ ଗରମ ହେଲା ପରେ ଉଁ ପୋଟଳ ପକେଇବେ। ସେଟା ହାଲକା ଆ ନାଲି ନାଲି ରଙ୍ଗ ହେବା ଯାଏଁ ପୋଟଳକୁ କିନ୍ତୁ ଭାଜିଲା ସମୟରେ ଧ୍ୟାନ ରଖିବେ ଯେ ପୋଟଳକୁ ଟିକେ ଏ ଉମ୍ ଚାପି ଚାପି ଦେବେ ଯେମିତି ତା ଦେହରୁ ପାଣି ବାହାରିଯିବ।
ଆଚ୍ଛା ଆଚ୍ଛା ବୁଝି ସେଇଟା ମାନେ ଭଜା ହବ ନା ପୁରା ଛଣା ହେଇଯିବ ତାଲେ?
ସେଇଟା ସାଧାରଣତଃ ତାକୁ ଛାଣି ଦିଅନ୍ତି କିନ୍ତୁ ଆପଣ ଘରେ ଯଦି କରୁଚନ୍ତି ତେଲରେ ଭାଜିଲା ଭଳିଆ କରିବେ ଆଉ ହଁ। ହଁ। ଅଧିକ ତେଲ ଅ ତ ମାନେ ଯେତିକି ସ୍ୱଳ୍ପ ତେଲ ବ୍ୟବହାର କରିବେ ସେଟା ଦେହ ପାଇଁ ଭଲ ନା। କାରଣ ଛାଣିଲେ ତା ଦେହରେ ଟିକେ ଅଧିକ ତେଲ ଆସଯାଏ।
ହୁଁ ହୁଁ ହୁଁ ନିଶ୍ଚୟେଁ।
ଆଜ୍ଞା। ତ ସେଥିପାଇଁ ମୁଁ ତ ଭାଜିକି ହିଁ କରିଥିନି।
ଉ ହୁଁ ଭାଜିଲା ପରେ?
ହଁ। ସେ ତା ପ ଦେହରେ ଅଳ୍ପ ଲୁଣ ବି ପକେଇ ଦେଇଥିବେ ଲୁଣ ପକେଇଦେଲେ ସେଥିରୁ ପାଣି ବାହାରିଯିବ ନା। ପୋଟଳର ସେଟା ହାଲକା ହାଲକା ନାଲି ରଙ୍ଗ ହେଇ ହେଇଯିବ ପାଣି ଭଲସେ ଉମ୍ ଭାଜି ହେଇକି ଶୁଖିଗଲା ପରେ ଆପଣ ତାକୁ ଉ କାଢିଦେବେ। ତା ସହିତ ତାପରେ ଆଳୁ ଯୋଉ କାଟିକି ରଖିଥିବେ ତାକୁ ମଧ୍ୟ ତେଲରେ ଟିକେ ଭାଜିଦେବେ। ଅଳ୍ପ ସମୟ ଯାଏ ତ ଆଳୁ ବି ଭାଜି ହେଇସା ଚାଲିଲା ପରେ ତାକୁ ବାହାର କରିଦବେ ସେହି କଡେଇରେ ପୁଣି ଟିକେ ତେଲ ନେବେ।
ହ
ଉଁ ତେଲ ଟିକେ ଗରମ ହେଲା ବେଳକୁ ଚିନି ପକେଇବେ ଆ ଉଁ ମାନେ ତରକାରୀଟା ନାଲି ରଙ୍ଗ ଆସିବା ପାଇଁକା
ଆଚ୍ଛା।
ଆଜ୍ଞା ସେଇଟା ନାଲି ହେଲା ପରେ ତା ଦେହରେ ଆପଣ ରହିଲା ତେଜପତ୍ର, ଜିରା
ହଁ
ଡାଲଚିନି, ଲବଙ୍ଗ, ଗୁଜୁରାତି ଟିକେ ଛେଚିକି ପକେଇଦେବେ। ଗୁଜୁରତିଟା ପକେଇଲେ ତରକାରୀ ସାଧା ତରକାରୀ ଯେହେତୁ ପୋଟଳ କୋରମା ତାର ସାର୍ ସେ ଆବାଜ ଆସଚି।
ଆଜ୍ଞା ଆଜ୍ଞା।
ହଁ ତ ତାର ବାସ୍ନାଟା ବୋହୁତ ଭଲ ଆସ୍ ସିବ ତରକାରୀର।
ହୁଁ ବୁଝିଲି।
ହଁ ତ ଗୋଟା ଗରମ ମସଲା ତ ଏତେଗୁଡା ପକେଇଦେଲା ପରେ ଆପଣ ଉ ଟମାଟ ଯୋଉଟା ରଖିଥିବେ ଅଳ୍ପ କାଟିକି କାଟିକି ଦେଇ ପାରିବେ ନହେଲେ ଟମାଟ ବାଟିକି ବି ଦେଇ ପାରିବେ ଟମାଟୋ, ଅଦା, ଜିରା ତା ଉମ୍ ବଟାଟା ଦେବେ। ତା ସହିତ ହଁ ଟମାଟ, ଅଦା, ଜିରା ଅ ଲ
ଆଉ ଏଥିରେ ତ ପିଆଜ ରସୁଣ ତ ପଡିବନି ସାଧାଟେ ଯେହେତୁ।
ଏ ଆଜ୍ଞା।
ଉଁ ଉଁ।
ହଁ ଆଉ ଯଦି ଆପଣଙ୍କୁ ଲଙ୍କା ମାନେ ରାଗ ଯେତିକି ଦରକାର୍ ଲଙ୍କା ଗୁଣ୍ଡ ତ ଦେହ ପାଇଁ ଆମର ଭଲ ନୁହେଁ ତ ଆପଣ ଲଙ୍କା କିଛି ବାଟି ନୋଉଚନ୍ତି କଞ୍ଚା ଲଙ୍କା ମାନେ ଅଦା ସହିତ ତାହେଲେ ଭଲ ତରକାରୀର ସ୍ଵାଦ ବି ଭଲ ଆସିବ। ତ ଆପଣ କଣ କରିବେ ନା ଟମାଟ, ଅଦା, ଜିରା, ଲଙ୍କା ସବୁ ବାଟି ନେବେ। ଆପଣ ଏପଟେ ଯୋଉ ତେଲ୍ ତେ ଲ କଡ଼େଇରେ ଗରମ୍ ହେଲା ପରେ ପକେଇଥିବେ ଚିନି ନାଲି ହେଲା ପରେ ଗୋଟା ଗରମ୍ ମସ୍ ଲା ଯେମ୍ ତିକା ଡାଲ୍ ଚିନି ଗୁଜ୍ ଜୁରାତି ତେଜପତ୍ର ଏ-ଏଗୁଡ଼ା ଫୁଟି ଆସିଲା ପରେ ଆପଣ ଏ ଯୋଉ ବଟା ମସ୍ ଲା ପ୍ରସ୍ତୁତ କରିଥିବେ ତାକୁ ପକେଇବେ ତ ତା ଦେହରେ ଆପଣ ଦେ ବେ ହଳଦୀ ଗୁଣ୍ଡା କାଶ୍ମୀରୀ ଲଙ୍କା ଗୁଣ୍ଡା ଧନିଆ ଗୁଣ୍ଡ ଅଳ୍ପ ଆଉ ସ୍ଵାଦ ଅନୁସାରେ ଲୁଣ ପକେଇକି ତାକୁ ଭଲ ଭାବରେ ଦଶ ରୁ ପନ୍ଦର ମିନିଟ୍ ଯାଏ କ ସି ଚାଲିବେ।
ଯେତେବେଳେ ଦେଖିବେ ମସଲାରୁ ପାଣି ମରିକି ଏଁ ତେଲ ଛାଡ଼ିବା ଆରମ୍ଭ ହବ।
ହଁ। ତା ଦେହରେ ଆଳୁ ପ୍ରଥମେ ପକେଇଦେବେ କାରଣ ଆଳୁ ଟା ଟିକେ ସିଝିବା ପାଇଁ ସମୟ ଲାଗିବ ନା।
ଅଁ ହଁ ହଁ।
ଆଜ୍ଞା। ଆଉ ଯୋଉ କାଜୁ ଚାରୁ ମଗଜ ଆପଣ ନଡ଼ିଆ ମଧ୍ୟ ସେଇ ତର୍ କାରୀରେ ମିଶେଇ ପାରିବେ ବାଟିକି କାଜୁ ଚାରୁ ମଗଜ ଅଳ୍ପ ନଡ଼ିଆ ଆଁ ବାଟିକି ବି ସେଇ ବଟାଟା ଦେଇପାରିବେ।
ଆ ନଡ଼ିଆ ରସ ନା ପୁରା ନଡ଼ିଆକୁ ବାଟିକି?
ଡ଼ିଆ ଯେମ୍ ତି ଆମର ନଡ଼ିଆ କୋରେଇକି ନାଇଁ ତ ନଡ଼ିଆ ଆପଣ କାଟିକି ଅଳ୍ ପ ନଡ଼ିଆ ମିଶେଇକି ଯେମ୍ ତି ଆମର ଚଟଣୀ ରେ ବ୍ୟବହାର କରାଯାଏ। ବାଦାମ୍ ବୁଟ ଡାଲି ନଡ଼ିଆ ଚଟଣି ସେମ୍ ତି ନଡ଼ିଆ ୟା ଥିରେ ବାଟିକି ଦେଇପା ରିବେ କାଜୁ ଚାରୁ ମଗଜ ନଡ଼ିଆ।
ତ ଆଳୁ ଆଳୁକୁ ଛାଡ଼ିଦେବେ ପାଞ୍ଚ୍ ରୁ ଦଶ୍ ଶ ମିନିଟ୍ ଯାଏ ସିଝିବାକୁ ସେଟା ଟିକେ ସିଝି ଆସିଲା ପରେ ପୋଟଳ ଯୋଉ ଭାଜିକି ରଖିଥିବେ ପୋଟଳ ମଧ୍ୟ ପକେଇଦେବେ। ଆ ତା ସହି ତ ଏଇ କାଜୁ ଚାରୁ ମଗଜ ନଡ଼ିଆ ବଟା ଦେଇ-ଦେଇଦେବେ ପାଣି ଅଳ୍ପ ଦେଇକି। ତାକୁ ସ୍ ସିଝିବା ପାଇଁ ଛାଡ଼ି ଦେବେ ପୁରା କୋଡ଼ିଏରୁ ପଚିଶ୍ ମିନିଟ୍ ପର୍ଯ୍ୟନ୍ତ। ତ ତାପରେ ଉମ୍ ସେଟା ପୋଟଳ କୁର୍ ମା ପ୍ରସ୍ତୁତ ହେଇଯାଇଥିବ କୋଡିଏ ମିନିଟ୍ ଭିତରେ ବୋହୁତ୍ ଭଲ ଭାବରେ ସିଝି ଯାଇଥିବ ତା ଉ ପରେ ଆପଣ ଧନିଆ ପତ୍ର ଅଳ୍ପ ପକେଇବେ।
ହଁ
ଆଉ ରହିଲା ଗରମ୍ ମସ୍ ଲା ଯୋଉଟା ରହୁଛି ମାନେ ଆମର ସେଟା ଡାଲ୍ ଚିନି ଗୁଜୁରାତି
ହ
ଆଉ ସବୁ ଲ ବଙ୍ଗ ଗୋଲ୍ ମରିଚ ସବୁର ଗୁଣ୍ଡ ଯୋଉଟା ଗ-ଗରମ ମସ୍ ଲା କୁହନ୍ତି ସେଟା ଉପରେ ଛିଞ୍ଚିଦେବେ ଟିକେ ଆଉ।
ଏଇଟା ଯୋଉ କହିଲେ ପାଣି ଦେଇଦବା ପାଇଁ ସେଟା ପୋଟଳ ପକେଇଲା ପରେ ଆଉ ସେଟାକୁ କଷା କସା ହବ
ହଁ ମାନେ ଆଳୁ ଯୋଉ ପକେଇଥିବେ ଆଳୁକୁ ପାଞ୍ଚରୁ ଦଶ ମିନିଟ ଯ ଛାଡିଥିବେ ମସଲା ା କଷ ହବା ପାଇଁକା ଆଉ ସବୁ ମ ମନେ ରଖନ୍ତୁ ସବୁ କମ ଆଞ୍ଚରେ କରିବେ ଘୋଡେଇ ଘୋଡେଇ କରିବେ ମାନେ ଆଳୁ ପକେଇଲେ ତାକୁ ମସଲାରେ କଷେଇଲେ ତାକୁ ପାଞ୍ଚରୁ ଦଶ ମିନିଟ ଯାଏ ଗୋଟେ ଢାଙ୍କୁଣୀ ଘୋଡେଇକି ତାକୁ ଛାଡିବେ ତା ପୋଟଳ ସେମିତି ପକେଇ ଲା ପରେ ତାକୁ ପ୍ରଥମେ ଟିକେ ପାଞ୍ଚ ମିନିଟ୍ ଯାଇ କଷିଦେବେ କଷିଲା ପରେ ପାଣି ଦେଇକି କାଜୁ ଚାର ମାଗଜ ନଡିଆ ବଟା ଦେବେ ତା ସହିତ ପାଣି ପାଣି ଦେବେ ପାଣି ଦେଇକି ତାକୁ ଢାଙ୍କୁଣୀ ଦେଇକି ଘୋଡେଇବା ପାଇଁ ଛାଡିଦବେ ସିଝିବା ପାଇଁକା ଆଜ୍ଞା ଆଜ୍ଞା
ଆଚଛା ବ ଆଉ ସେଥିରେ ମଡ ଗୋଟେ ଯୋଉ ଆମର ଆସେ ହ ମାର୍କେଟରେ ମିଳ ମତେ କ୍ରିମ ବୋଲି
ହଁ ଆପଣ କ୍ରିମ ଦେଇପାରିବେ
ହଁ ଆଉ କଷୁରୀ ମେଥି ଯୋଉ ଦୁହନ୍ତ
ାରେ ଆଉ ଅଳ୍ପ ଚିନି ମଧ୍ୟ ଜଷ୍ଟ ଅଳ୍ପ ଟିକେ ଚିନି ମଧ୍ୟ ପକେଇ ପାରେ ମିଠା ଆସିବା ପାଇଁ କାରଣ ଏମିତିରେ କାୁ ଚମ ଡିଆ ସାର ଆବାଜ ଆସୁଛି
ହଁ ହଁ କୁଣ
କାଜୁ ଚାରମଗଜ ନଡିଆ ବଟା ମଧ୍ୟ ଯୋଉଟା ଦେଇଥିବେ ସେଇଥିରେ ତରକାରୀର ମିଠା ସାଦ ତ ଆସିବ
ହ ଆଛା ହଁ ପୋଟ୍ରଳ ପୁର୍ଣ୍ମା ଟା ତ ଏମିତିରେ ବି ଟିକେ ହାଲକା ନ ାରୁୁହ
ହଁ ହଁ ହ ତ ସମାନ ଆପଣ ମାନେ ସାଧାରେ ପୋଟଳ ଗୁର୍ମା କରିବେ ଯା ପ୍ରୀ ପି ପ୍ରଶ୍ନ ଅଦା ଯଦି ବି ଦଉଛନ୍ତି ସମାନ ପ୍ରଣାଳୀ ରହିବ କିଛି ବି ଅଲଗା ନାହିଁ
ଆଚଛା ଆଚଛାା
ହଁ ଆପଣ କେବଳ ଯଦି ପିଆଜ ରସୁଣ ଅଦା ଦଉଛନ୍ତି ଆପଣ କାଜୁ ଚାରମଗଜ ଏଇଟା ନଦେଇଲେ ବି ଚଳେଇିବ
ତ
ହ
କିନ୍ତୁ କାଜୁ ଚରମ କରି ଦେଲେ ଟିକେ ଭଲ ସଵାଦ
ଆଜ୍ଞା ଆଜ୍ଞା
ବୁଝିଲି
ଦେଖନ୍ତୁ ଘରେ କେ ସେଟା ରୁଟି ସହିତ ଯଦି ଖାଉଛନ୍ତି ବହୁତ ଭଲ ଲାଗିବ ଭାତ ସହିତ ତ ବି ଖାଇପାରିବେ
ହ
ରୁଟି କିମ୍ବା ପରଟାାରେ ଟିକେ ବେଶୀ ଭଲ ଲାଗିବ
ଆଛା ଆପଣଙ୍କର ଆଜି ରାତିରେ ସେଇ
ହଁ ହଁ ଆମର ସେଇଟା ହିଁ ହେଇଛି ଆଉ ଆପଣ ଦେଖନ୍ତୁ କେବେ ଯଦି କରିକି ଘରେ ଖାଉଛନ୍ତି ଘରେ ତ ନିହାତି କରୁଦୁ କିନ୍ତୁ ଘରେ ପ୍ରାୟତଃ ଏମିତି କୁର୍ମା କ
କରନ୍ତିନି ଆମର ତରକାରୀ ହିଁ କରିଦିଅନ୍ତି ହଁ ମୁଁ ସେଥିପାଇଁ ପଚାରି ପ୍ରଣାଳୀ ଟା କଣ ପ୍ରସ୍ତୁତି ପ୍ରଣାଳୀ
ହଁ ହଁ ଆମର ଏଇ ହିଁ ରହୁଛି ଆଉ
ଆଚଛା ହଉ ହଉ ନିଶ୍ଚୟ କରିକି ଖାଇବା
ଆଜ୍ ଧନ୍ୟବାଦ ସାର୍
ଆଜ୍ଞା ଧନ୍ୟବାଦ